ନମସ୍କାର।
ଦିଦି, ନମସ୍କାର।
ନମସ୍କାର। ଏବେ ଶୋଇକି ଉଠିଲି।
ହଁ ବଢିଆ ଆଉ କଣ, ସୁଖ ଜୀବନ ବିତେଇଛ।
ଆ ଆପଣ ବୋଧେ ଦିନରେ ଶୁଅନ୍ତିନି?
ନା ଦିନରେ କଣ ଶୋଇବା ଦେହ ପ୍ରତି ଭଲ ନୁହେଁ ନା ସେଥିପାଇଁ ମୁଁ ସୋ
ଆଚ୍ଛା ଆଚ୍ଛା ମୁଁ ବି ଶୁଏନି ମୁଁ ଆଜି ଟିକେ ଶୋଇପଡିଥିଲି ଆଉ।
ହଁ ଚଳିବ ଦିନେ ଅଧେ ଟିକେ ଶୋଇପଡିବ ନା ଆଉ ଏତେ କାମ କରିଛ ନା।
ଆଜ୍ଞା ଆପଣ ବି ବହୁତ କାମ କରୁଛନ୍ତି।
ହଁ ଆଉ କଣ କରିବା କର୍ମମୟ ଯିବନ ଆଉ କାମ ନକଲେ କଣ ହବ। ସ
ହଁ।
ଆମ ଶରୀର ଏକ ଯନ୍ତ୍ର ପରି ଯଦି କାମ ନକରିବା ଅଚଳ ହେଇଯିବନି
ଅଧିକ କାମ କଲେ ଯନ୍ତ୍ର ଖରାପ ବି ହେଇଯିବ ତ ଦେଖି ଚାହିଁକି କାମ କରୁଥିବେ।
ହଁ ଅଧିକା ତ କଲେ ସବୁ ଜିନିଷ ଖରାପ ହେଇଯାଏ। ଅତି ରୁ ଇତି ଲେମ୍ବୁ ଅତି ଚିପୁଡ଼ିଲେ ପିତା। ଆଉ ଯୋଉ କଣ ଖରାବେଳେ ରୋଷେଇ କରିଥିଲେ?
ହଁ ରୋଷେଇ ଆମର ଅଛି ଆମ୍
ଆପଣ ରୋଷେଇ କରୁନାହାଁନ୍ତି କି ନା ବସି ଖାଉଛନ୍ତି କଣ ପାଟିରୁ କଥା ବାହାରୁନି।
ନାଇଁ ଆକଚୁଆଲି ଆଜି ଉଁ ପ୍ରକୃତରେ ଆଜି ମୁଁ ବହୁତ ସାରା କରିଥିଲି
ଆଚ୍ଛା ଆଚ୍ଛା ଓହୋ।
କଣଟା ଫାଷ୍ଟ କ ମାନେ ପ୍ରଥମେ କୋଉଟା କହିବି ସେଟା ମୁଁ ଟିକେ
ହଁ ଚଳିବ ଯୋଉଠୁ କୁହନ୍ତୁ।
ମ ଆଜି ଭାତ ହେଇଥିଲା ଡାଲି ହେଇଥିଲା। କଲରା ଭଜା ହେଇଥିଲା ପଖାଳରେ ଖାଇବା ପାଇଁ ଆଳୁ ସାରୁ ସିଝା ହେଇଥିଲା ତା ତାପରେ ଦିନରେ ହେଇଥିଲା ପୁଣି ଜହ୍ନି ତରକାରୀ। ଛତୁ ଚୁଙ୍ଗୁଡି ତରକାରୀ ହେଇଥିଲା। ସମେତେ ଆଜି ଆଇସ ଖାଇବେନି ଯୋଉମାନେ ଆଙ୍କ ଆଇଁଷ ଖାଇବେ ସେମାନେ ଆଇଁଷ ଖାଇବେ ଯିଏ ସାଧା ଖାଇବେ ସାଧା ଖାଇବେ।
ଭଲ ଆଉ କଣ ଏତେ ପ୍ରକାର କରି ଖାଉଛ ଆଉ କଣ। ଆମର ଆଜି ସାଧା ହେଇଥିଲା ଆଉ ଭାତ ଡାଲି ଅ ପଣସ ପଣସର ମଞ୍ଜି ତମ ଆଡେ ଖାଆନ୍ତି ନା?
ଆଜ୍ଞା।
ହଁ ପଣସର ମଞ୍ଜି ସେଇ ଆଳୁ ସହିତ ବାଟଣ ଭଜା। ଆଉ କୋଶଳା ଶାଗ। ଆଉ ଆମ୍ବର ଖଟା ଏଇ ସବୁ ହେଇଥିଲା ଆଉ।
ଆମର ବି ଆଜି ମଞ୍ଜି ପକେଇକି ମିଶିକି ସବୁ ଗୋଟେ ତରକାରୀ ଟାଇପ୍ ର ହେଇଥାନ୍ତା ଆଇଁଷ ଯେହେତୁ ଆସିଲା ସେଟା
ଆଚ୍ଛା ଆଚ୍ଛା ହଁ ଆଇଁଷ ହେଲେ ଆଉ ସାଧା ଆଇଟମ୍ କଣ ଅଧିକା ହବ ଆଉ। ହଁ ମୁଗ ଡାଲି ବି ହେଇଥିଲା ଏଟା କହିବା ମୁଁ ଭୁଲିଗଲି।
ଆଚ୍ଛା ଆମର ଆଜି ଘରୁକୁ ଖାଇବାକୁ ଯୋଉ ଆସିବାର ଥିଲା ତ ଛୋଟ ଛୋଟ ତିନିଟା ପିଲା। ମୋ ବଡ଼ ଭଉଣୀ ଘରୁ ସେଇଥିପାଇଁ ଟିକେ ସାଧାର ସ ଖାଇବା
ତମେ ତ ଭ ତମେ ତ ଭଲ ରୋଷେଇ କର ନାଁ।
ମୋ ବଡ଼ ଭଉଣୀ ସବୁ ଆଜି ରୋଷେଇ କରିଚି ମୁଁ ତାକୁ ବାସ୍ ମୁଁ ଖାଲି ଆଇଁଷ କରିଚି।
ହଁ ତମେ ତ ଭଲ ସ୍ଵାଦିଷ୍ଟ କର ଆମର ଯୋଉ ଆ ଏକ ଭୋଜି ହେଇଥିଲା ଯୋଉ ମଝିରେ ଭଲ ସ୍ଵାଦିଷ୍ଟ ରାନ୍ଧି ଥିଲ ଆମେ ସବୁ ହାତ ଚାଟିକି ଖାଇଲୁ।
ଆପଣ ପରିହାସ କରୁଚନ୍ତି କି?
ନାଁ ନାଁ ମୁଁ ସତରେ କହୁଚି ପରିହାସ କାଇଁ କରିବି? ମୁଁ କଣ ଆପଣଙ୍କର ଅଁ ଯଉ କଣ ରନ୍ଧନ ଖାଇ ନେଇ? ଆଉ କଣ କହୁଥିଲି କି ଆପଣ କୋଉ କୋଉ ଡାଲି ସବୁ ଖାଆନ୍ତି?
ଉଁ ମୁଁ ସବୁ ଡାଲି ଖାଏ ମତେ ସବୁ ଡାଲି ଖାଇବାକୁ ଭଲ ଲାଗେ।
ସବୁ ଡାଲି ଯେ ଯେମିତି କି କହୁନାହାନ୍ତି।
ଅମ୍ ମ ବେଶୀ ଭଲ ଲାଗେ ହରଡ଼ ଡାଲି ଭଲ ଲାଗେ ମୁଁ ଉ ଡାଲି ସବୁ ଭଲ ଲାଗେ ସ ମାନେ ଦେ ପ୍ରତିଦିନ ଗୋଟେ ଗୋଟେ ଡାଲି ଖାଇଲେ ଭଲ ଲାଗେନି ଦେଲି ଗୁଡ଼ ବୋଲୁ ମୁ ଉଁ ଗୋଟେ ଡାଲି ସବୁ ଦିନି ଖାଇଲେ ଭଲ ଲାଗେନି। ତ ଏମତି ମୁଁ ମୁଗ ଡାଲି ଦିନେ ହବ ହରଡ଼ ଡାଲି ଆଜି ହବ ଅମ ବିରି ଡାଲି କୋଳଥ ଡାଲି ଆଉ ଫେସା ଡାଲି। ଆଉ ଯୋଉଟା ମିକ୍ସ ଯୋଉଟା ଆମର ହୁଏନି ରାତିରେ ମିକ୍ସ ଯାଇକି ସବୁ ମିଶେଇ ମାଶେଇ ଯ ତଡ଼କା କରନ୍ତି ରାତିରେ ଏଁ ସେଇଟା ଟିକେ ବେଶୀ ଭଲ ଲା
ହୁଁ ତମେ କୋଳଥ ଡାଲି କେମିତି କର କହିଲ?
କୋଳଥ ଡାଲି। କୋଳଥକୁ ଫାଷ୍ଟ୍ ଭାଜି ଦବ ଭାଜି ଦେଇକି ଚ ତୁ ଏ ତାକୁ ରଗଡି଼ବ ଫାଳ ଫାଳ କରିବ ତାକୁ ପାଛୁଡି଼ବ ପାଛୁଡି଼କି ତାକ୍ କୁ ଉଁ ଧୋଇବ ଧୋଇକି ମାନେ ଗଡ଼େଇବ। ଆଉ ନୁହଁ ଯେ ଗୋଡ଼ି ରହି ଯାଇଥାଏ ଗଡ଼େଇବ ତାପରେ ଆ-ଆ-ଆ-ଆ ପ୍ରେସର୍ କୁକର୍ ରେ ଉଁ ତି କେ ତେଲ ପକେଇବ ଅଧିକ ଟିକେ ପାଣି ଦବ ଲୁଣ ଦବ ଆଉ ଚିନି ଦ୍ବିତୀୟ।
ହଁ ହଁ କୋଳଥ ଡାଲ ଟିକେ ଚିନି ପକେଇଲେ ଭଲ ଲାଗେ।
ଟି ସିଜିବା ପାଇଁ ଆଉ ଆ ଚିନି ତ ପଛରେ ପକାନ୍ତି କିନ୍ତୁ ସିଜିବା ପାଇଁ ନେ ମୁଁ ଟିକେ ଜଲ୍ ଆଉ ଫ ମାନେ ଫାଷ୍ଟ ପକେଇ ପକେଇଦେ ପ୍ରଥମେ ପକେଇଦେ।
ଥିଲି ଜଲଦି ସିଜିଯାଏ ଯାହା ହଉ ମତେ କହିଲ।
ତି ନ ଉତରି ଯିବା ପାଇଁ ଉ ପ୍ରେସର କୁକରରୁ ପାଣି ବାହାରିଯାଏନି।
ଆଚ୍ଛା ଆଚ୍ଛା ହଁ ସୋରିଷ ତେଲ ଯଦି ଟିକେ ପକେଇଦବୁ ତାହେଲେ ଉତୁରିବନି?
ନାଇଁ ଉତ୍ ତଡିନି ପେ କାନ ଶୁନ୍ ବ ଅ କୋଳଥଟା ସିଝିବା ପାଇଁ ବହୁତ ଟାଇମ୍ ସମୟ ଦରକାର ନା। ତ ଅଧିକ ପାଣି ଦିଅନ୍ତି ଅଧିକ ପାଣି ଦେଲେ ଉତୁରିଯାଏ।
ଆଚ୍ଛା ଆଚ୍ଛା ଆଚ୍ଛା ମୁଁ ବି ଏଇଟା ଜାଣିନଥିଲି କାହିଁ ଆମ ଘରେ ତ କରନ୍ତିନି ମୁଁ ଏତ୍‌ ଥର ମୋ ବୋଉ ଆଉ ସାନ ବୋଉଙ୍କୁ ବି କହିବି ଏଇମିତି କରିବାକୁ।
ସମସ୍ତେ ଜାଣିଚନ୍ତି ଆପଣ ଅ ଜାଣିନାହାନ୍ତି ମତେ ଲାଗୁଚି।
ଆଚ୍ଛା ଆଚ୍ଛା ଏମିତି?
ଚ୍ଛା ଉମ୍ ଆଉ ତାପରେ କେମତି ପ୍ର ପଘରା ହୁଏ ଡାଲ୍‌ ଟାକୁ ଦେଖିଆ କଇଲ।
ପଘରା ହୁଏ ଡାଲିଟି ଆପନ୍‌ ଟିକେ ଖଟା ମିଠା ଟିକେ ଆମର ଦିଅନ୍ତି। ଖଟା ଟିକେ ପକାନ୍ତି କୋଳଥଡାଲ୍ ଟିକେ ଖଟା ମିଠା
ଆଗେ ପଘରା ହୁଏ କେମିତି?
ହଁ କହୁଚି ବା ଶୁଣୁନାହାନ୍ତି ତାପରେ କୋଳଥ ଡାଲି ବାହାରିଗଲା ତାପରେ ତେ କଢେଇରେ ତେଲ ଫୁଟଣ ଆଉ ରସୁଣ ଛେଚା ଟିକେ ପକେଇଦବ।
ଆଜ୍ଞା। ଆପଣ ତ ନ କହି ନ ଜାଣି ନ ଜାଣି ସବୁ ଜାଣିଚନ୍ତି।
ହଁ ତା ପରେ ପଘାରି ଦବ। ପିଆଜ ପଡେନି ଏଥିରେ ହଁ।
ଆପଣ ଟିକେ ବାହାରକୁ ଆସି କଥା ହୁଅନ୍ତୁ ଆପଣଙ୍କ କଥ୍ ଟିକେ ସ୍ପଷ୍ଟ ଶୁଭାଯାଉନି।
ଆଚ୍ଛା ଆଚ୍ଛା ହଁ ହଁ। କୁହ କୁହ ଏଇଠି ପାଖେରେ ଲୋକ ଅଛନ୍ତି ତ ସୁବୁଧିବ ଟିକେ ଆଉ।
ଆଜ୍ଞା।
କୁଅ।
ଆଉ କଣ୍ ଆପଣ ଆମ ଓଡିଆର ସବୁଠୁ ଯେଉଁଟା ପସନ୍ଦ କରନ୍ତି ଖାଇବା ପାଇଁ?
ଆଚ୍ଛା ଆ
ଖରା ଦିନ ଆସିଲେ ଆପଣ କଣ୍ ଖାଆନ୍ତି ଆ ଖେଚୁଡି ଆପଣ ଖରା ଦିନରେ କଣ୍ ସବୁ ପିଅନ୍ତି ଯେମିତି
ଓ ହୋଁ ହଁ ପଖାଳ ଆଉ ଟଙ୍କ ତୋରାଣୀ ହଁ ହଁ ସେଇଟା ପିଇବାକୁ ପସନ୍ଦ କରନ୍ତି।
ଆଚ୍ଛା ଏ ବର୍ଷ ଟଙ୍କ ତେରାଣୀ ଟା ଆମର ଅଧିକ ପିଇଚୁ ଯୋଉ ଉଁ
ଆଚ୍ଛା ଆଚ୍ଛା ସେଇଟା କେମିତି କଲ କହିଲ ଟିକେ?
ଆଁମ୍ ସେଟା କାରଣ ଏବେ ଡାଇବେଟିସ ବାପାଙ୍କୁ ହେଇ ସୁଗାର ହେଇଯାଇଥିଲା ତ ବାପାଙ୍କୁ।
ଆଚ୍ଛା ତାଙ୍କର ସୁଗାର ବାହାରିଚିକି ମଧୁମେୟ?
ଆ ତ ସେଥିପାଇଁ ଚିନି ର ସର୍ବତ ହେଇନଥିଲା ଏଥରକ ଅ ସବୁ ଦହିରେ ସବୁ ଯେମିତି ପକେଇ କରନ୍ତି ଭେସୁଙ୍ଗ ପତ୍ର ଆମ୍ ଆମ୍ ପୁଦିନା ପୁତ୍ର ଆମ୍ବ କସିି ଅଦା ଛେଚା ଟିକେ କଞ୍ଚା ନଙ୍କା କାଟିକି ଲେମ୍ବୁ ଚିପୁଡିକି ବିଟ ଲୁଣ ଜିରା ଲଙ୍କା ଗୁଣ୍ଡ ଯି ତମର ରା ଗ ଅନୁସାରେ ପକେଇବ ଆଉ ମରିଚ ଗୁଣ୍ଡ। ଏତେ ସୁନ୍ଦର ଲାଗିବ। ମୁଁ ସେ ସେ ସେ ସବ୍ କାର ସହିତକୁ ହଁ ପିଇବାପାଙ୍କ ପାଇଁ କରିବି ମୁଁ ନିଜେ ପିଇବି।
ଆଛା ପ୍ରତିଦିନ ସକାଳୁ ପିଉଛ?
ହୁଁ ବାପା ଯୋଉଦି ଆସିବେ ଛ ଦଶଟା ଏାରଟା ବେଳକୁ ଛକରୁ ଆସନ୍ତି। ସେ
ହଁ ଏଇଟା ତ ଭଲ ଆଉ ଭୀଷ୍ମ ପତ୍ର ବି ଭଲ ମଧୁମେୟ ପାଇଁ ଟ ଦେହ ପ୍ରତି ବି ଭଲ ଆଜିକାଲି ଯୋଉ ସର୍ବତ ଯେଉଁ କୋଲଡ୍ରିଙ୍କ ସବୁ ମାର୍କେଟେ ରେ ଆଉଛି। ତା ଠୁ ତ ଶହେ ଗୁଣ ଇଏ ଭଲ। ସେଥିରେ ତ ଖାଲି ନାକୁ ମାତ୍ର ଇଏ ଚିନି ଚିନି ଏବଂ କଣ? ମନୁଷ୍ୟକୁୃ ତ ରଙ୍ଗରେ ଭରାସି ଖାଲି। ଦେହ ପ୍ରତି ବହୁତ ହାନିକାରକ।
ଆଜ୍ଞା।
ଢଙ୍କ ତୋରାଣୀ ବି ଆମ ଓଡ଼ିଶାର ଫେ ପ୍ରସିଦ୍ଧ ଏକ ପାଣି। ପୁରୀରେ ବି ଢଙ୍କତେ ଟାଣି ଦିଆ ହୁଏ। ଆମର ଏଠି ଛତିଆ ମନ୍ଦିରରେ ବି ଦିଆ ହୁଏ।
ଆଜ୍ଞା ଆହୁରି କେତେ କଣ୍ ସବୁ ପଡେ ଲେମ୍ବୁ ପତ୍ର। ପଡେ ତା ଦେହରେ ସବୁ ଧଣିଆ ପତ୍ର କେମିତି କେତେ କଣ ସବୁ
ହଁ ହଁ ହଁ କିଏ କେତେ କଣ ପକ୍ଷୀ କେତେ ପ୍ରକାରର ସ୍ଵାଦ କରିପାରିବା ତାକୁ ଆଉ। ଆଉ ସବୁ ଆଉ ସବୁ ଘରେ କେମିତି ଅଛନ୍ତି?
ସମସ୍ତେ ଭଲ ଅଛନ୍ତି ଆପଣଙ୍କ ଘର ସବୁ କେମିତି କଣ୍ ଅଛନ୍ତି?
ଆମ ଘରେ ସେମତି ଭଲ ଅଛନ୍ତି ଆଉ।
ଆପଣ କୋଉଠି ଯାଇଥିଲେ ରଜରେ ବୁଲାବୁଲି କରିବା ପାଇଁ?
ରଜରେ କୁଆଡେ ନାଇଁ ପ୍ରଥମ ଦିନ ଯାଇଥିଲୁ ଗୋଟେ ଜାଗା ଆଉ। ସେଇ ଆଉ। ଖାଲି ପ୍ରଥମ ଦିନ ଯାଇଥିଲୁ ଟିକିଏଚଳଚିତ୍ର ଦେଖିବାକୁ। ବାସ୍ ସେତିକି ଆଉ କିଛି ବୁଲାବୁଲି ହେଇନି।
ରଥଯାତ୍ରା ଯାଇଥିଲେ ନାଇଁ ଆମେ ତ ପୁରୀ ଯାଇଥିଲୁ ଆଉ।
ଆଛା କି?
ଆମେ ଆମେ ପୁରୀ ଯାଇ ରଜ ସଂକ୍ରାନ୍ତି ଦିନ ଟିକିଏଭୁଲ୍ ପଳେଇଲୁ ଯେ ରଜ ସଂକ୍ରାନ୍ତି ଯେହେତୁ ଆମେ ଗୋଟେଏ ପଳେଇଲୁ ରଜରେ। ଯିବାର ନଥିଲା ଏତେ ଭିଡ ଥିଲା ଯେ ଠାକୁରଙ୍କଦର୍ଶନ କରିପାରିଲୁନି। ମାନେ ଫାଷ୍ଟ ବହୁତ ଭିଡ ଥିଲା। କଲୁ ତ ମ ତି ହେଲାନି ତ ପୁଣି ସନ୍ଧ୍ୟାବେେଳେ ବିଚ୍ ବୁଲି ତାପରେ ସମୁଦ୍ର ବୁଲି ବାଲି ପୁଣି ଆସିଲା ବେଳକୁ ପୁଣି ଭିଡ କମି ଯାଇଥିଲା ନଅଟା ଦଶଟା ବେଳକୁ। ଠାକୁର ଦର୍ଶନ କରି ଆଉ ଅଭଡା ଖାଇ
ଏକ ଜାଗା ସେଠି ତ ସବୁବେଳେ ଭିଡ ଥାଏ। ଆଉ ଏଇ ଟାଇମ୍ ସଂକ୍ରାନ୍ତି ହଁ। ଏ ପର୍ବପର୍ବାଣୀ କି ତାଙ୍କର କିଛି ସଂକ୍ରାନ୍ତି ଏ ଟାଇମ୍ ରେ ତ ଆହୁରି ବେଶୀ ଭିଡ଼। ଚତୁର୍ଦ୍ଦଶୀ ଏକାଦଶୀ ଏଇ ଟାଇମ୍ ରେ।
ଆପଣ ଯାଇଛନ୍ତି ପୁରୀ?
ହଁ ପୁରୀ ମୁଁ ଯାଇଛି ବହୁତ ଥର। ଆଉ ଆମ ଓଡ଼ିଆ ଲୋକ ଆଉ ପୁରୀ ନଗଲେ ହେବ।
ଆଜ୍ଞା ଆଜ୍ଞା। ଯା ହଉ। ଆପଣ ଦର୍ଶନ କରିଛନ୍ତି?
ହଁ ହଉ ହଉ ମୁଁ ରଖୁଛି ଆଉ ହୁଁ।
ପରେ କଥା ହବା।
ହୁଁ ହୁଁ।